ଅନ୍ତେ।
ହଁ ହଁ ଶୁଣିପାରୁଚି।
ଆପଣ ମତେ ଶୁଣିପାରୁଛନ୍ତି?
ହଁ ଶୁଣିପାରୁଚି କଣ କରୁଥିଲେ?
ଆଜ୍ଞା ଶୁଭ ସନ୍ଧ୍ୟା ଆପଣଙ୍କୁ।
ହଁ ଶୁଭ ସନ୍ଧ୍ୟା।
ଆଜ୍ଞା ଆଜି ଗୁ ଆଜ୍ଞା ଆଜି ଗୁରୁବାରେ ଓଷ ଗୁରୁବାରେ ତ ସାଇ ବାବା ଓଷା କରିଥିଲି। ତ ମନ୍ଦିର
ଆଜ୍ଞା ଆଉ ମନ୍ଦିର ଯିବେ ସନ୍ଧ୍ୟା ଆଳତି କରିବେ।
ଆଜ୍ଞା ସନ୍ଧ୍ୟାରେ ଆଳତି ଅଛି ସଙ୍ଗୀତ କାର୍ଯ୍ୟକ୍ରମ ନିୟୋଜିତ ହେଇଛି। ସେଠାରେ ପ୍ରସାଦ ସେବନର ବ୍ୟବସ୍ଥା ବି ରହିଛି।
ଅହ ଆପଣଙ୍କ ଅଞ୍ଚଳରେ ସାଇ ବାବାଙ୍କର ମନ୍ଦିର ଅଛି।
ଆଜ୍ଞା।
ଆପଣ ହଁ ଆଜ୍ଞା। ସାଇବାବାଙ୍କର ବିଷୟରେ ଟିକେ କଣ କହିବେ। ହଁ କେମିତି ଆପଣ ଓଷା କରନ୍ତି ପାଞ୍ଚ ଗୁରୁବାର କରିଚନ୍ତି।
ଆଜ୍ଞା। ଆଜି ଶେଷ ଗୁରୁବାର।
ଆଜି ଶେଷ ଗୁରୁବାର ତ ଶେଷ ଗୁରୁବାରରେ ଆପଣ ନିହାତି ମାନେ ସାଇଙ୍କ ପାଖରେ ବହୁତ କିଛି ଭୋଗ ଲାଗି କରୁଥିବେ।
ଆଜ୍ଞା ସକାଳେ ସକାଳ ପୂଜାରେ ଯାଇଥିଲି ମନ୍ଦିର। ସକାଳ ପୂଜାରେ ପୂଜା ହେଇଥିଲା ହଁ ଯେହେତୁ ସାଇ ବାବାଙ୍କର ପ୍ରିୟ। ମିଷ୍ଟାନ ପେଡା ଆଉ ଫଳ। ଏଇ ସବୁ ନେଇକି ଯାଇଥିଲି ପୂଜା କରିବା ପାଇଁ ନଡିଆ କଦଳୀ। ଏ ସେଉ ଅଙ୍ଗରୁ ଏମିତି ସବୁ ନେଇକି ଯାଇଥିଲୁ।
କୁହନ୍ତି କି ଆମର ସାଇ ବାବାଙ୍କର ବେଶୀ ଗୋଲାପ ଫୁଲ ପ୍ରିୟ।
ଆଜ୍ଞା।
ଆଜ୍ଞା।
ବାବାଙ୍କ ପୂଜାରେ ପ୍ରଥମେ ତ ଗୋଲାପ ଫୁଲ ହିଁ ଲାଗେ।
ଲାଗେ ଗୋଲାପ ଫୁଲ ଟିକେ ବି ଦେଇଦେଲେ ବାବା ଖୁସି ହେଇଯାଆନ୍ତି।
ଆଜ୍ଞା।
ହେଲେ ଗୋଲାପ ଫୁଲ ରେ ବି ବାବା ଖୁସି ହେଇଯାଆନ୍ତି।
ଆଜ୍ଞା।
ତ ମାନେ ଭୋଗରେ ତାଙ୍କର ଯେତିକି ଲେଉ ନଥାଏ ନଗୋଲାପ ଫୁଲ ସେତିକି ଲୋଭ ଥାଏ।
ଆଜ୍ଞା ସେଠିକି ପୂଜାର ମାନେ ପୂଜା ହେଇଥିଲା ସକାଳେ ସନ୍ଧ୍ୟା ଆଳତି ହବ ଏବେ। ଉଁ ଯୋଉ ବହି ବି ପଢନ୍ତି ବ୍ରାହ୍ମଣ ଅଛନ୍ତି ସେଠି ପୂଜା କରିବେ।
ଆଜ୍ଞା।
ଶୁଣିପାରୁଛନ୍ତି ଆପଣ ମୋତେ?
ଆଜ୍ଞା।
ଆଜ୍ଞା କୁହନ୍ତୁ ଆପଣ ଆଜି କୋଉଠିକି ଯାତ୍ରା କରିବାକୁ ଯାଇଥିଲେ?
ହଁ ଯାତ୍ରା କରିବାକୁ ଆମର ଏଇ ପାଖରେ ମନ୍ଦିର ଟିକେ ଯାଇଥିଲି ଆଜି ଗୁରୁବାର ଥିଲା। ଏଠି ଯେମିତି ମାଆ ପୁଅ ଆମର ଅଛୁ। ଅଛନ୍ତି ଏଠି କରଞ୍ଜେଇ ମା ତାଙ୍କୁ ଟିକେ ଦର୍ଶନ କରିକି ଆସିଥିଲି ଏଇ ପାଖ ମନ୍ଦିର।
ଆଜ୍ଞା।
ଆମ ଘର ପାଖରେ ଆଉ ଏବେ ସନ୍ଧ୍ୟାରେ ଏଇ ଟେ ଆଳତି କରୁଥିଲି ଭଗବାନଙ୍କୁ ଆଳତି କରୁଥିଲି। ଆଳତି ସାରିକି କି ଆଉ ଆପଣଙ୍କର କଲ୍ ଟି ଗ୍ରହଣ କଲି ଆଉ।
ଆଉ ଆପଣଙ୍କର ବାଡିରେ ସବୁ କଣ ଲାଗିଛି ଆଉ ଭୃସଙ୍ଗ ଗଛ ଅଛି ଆପଣଙ୍କ ବାଡିରେ? ହଁ ତାର ଉପକାରିତା ବିଷୟରେ କିଛି କୁହନ୍ତୁ?
ଭୃସଙ୍ଗ ଗଛର ତ ମାନେ ବହୁତ ଉପକାରିତା ଯେମିତି କିି ଆମର ଭୃସଙ୍ଗ ପୁର ମାନେ ପତ୍ରରେ ଆମର ସବୁ ମାନେ ଯେମିତି କି ଆମର ସରି ଯୋଉ ସୁୂଜି ଉପମା କଲେ ମାନେ ଭୂଷଙ୍ଗ ପତ୍ର ଲାଗିବ। କି ମାନେ ଚୁଡା ଉପମାଙ୍କର ଭୃସଙ୍ଗ ପ ପତ୍ର ଲାଗିବ ମୁଖ୍ୟ ଭୃସଙ୍ଗ ପତ୍ର ମାନେ ତା ଦେହରେ ମାନେ ଛୁଙ୍କ କଲେ ତାର ମାନେ ବାସ୍ନା ଟା ବହୁତ ମାନେ
ଆଜ୍ଞା ତାର ଔଷଧୀୟ ଗୁଣ କଣ ଜାଣିଛନ୍ତି ଆପଣ?
ହଁ ବ ଭୃଷଙ୍ଗ ପାତ୍ର ର ତ ଶୁଣିଛି ଔଷଧୀୟ ଗୁଣ ବି ଅଛି ତାର ବି ଗୋଟେ ଚଟଣିୀ ବନକି ଖାଆନ୍ତି ବି ଭୃସଙ୍ଗ ପତ୍ରର ର
ଆପଣଙ୍କ ଏରିଆରେ ଭୃଷଙ୍ଗ ଗଛ ଅଛି?
ଆଜ୍ଞା ବାଡିରେ ଆମର ଅଛି ବୃସଙ୍ଗ ଗଛ।
ହୁଁ ଆଉ ଆମର ବି ସେମିତି ବହୁତ ବାଡିରେ ଏ ବର୍ଷ ଲାଗିଛି ସବୁ ପନିପରିବା ଲାଗିଛି। ଯେମିତିକି ବାଇଗଣ ଅମୃତଭଣ୍ଡା କଖାରୁ କୁନ୍ଦୁରିୀ କାଙ୍କଡ ଜାଣିଥିବେ ତାଙ୍କ ଙ୍କଡ଼ ବି ଲାଗିଛି।
କାଙ୍କଡ ଏଇ ବର୍ଷା ଦିନ ଆଷାଢ ମାସରେ କାଙ୍କଡ ହୁଏ।
କାଙ୍କଡ ହୁଏ କାଙ୍କଡ ବି କୁହନ୍ତି ବହୁତ ଭଲ ଆମର କୁନ୍ଦୁରିୀ ବି କୁହନ୍ତି ଭ ସ୍ଵାସ୍ଥ୍ୟ ପାଇଁ କୁନ୍ଦୁରୀ ବି ବହୁତ ଭଲ ଆମର ବି ଲାଗିଛି ବାଡିରେ। କୁନ୍ଦୁରି ବି ଫଳୁଛି କୁହନ୍ତି କି ଆମର ଉଁ ବାପା ମା ମାନେ କୁହନ୍ତି କି କୁନ୍ଦୁରି ଖାଇଲେ ଆମ ଯୋଉ ଆଣ୍ଠୁ ଗଣ୍ଠି ଟା ଦରଜ ହଉନି ଆଣ୍ଠ୍ ଠୁଅଣ୍ଠି ମାନେ ଦରଜର ଉପଶମ ମିଳେ କୁନ୍ଦୁରି ଖାଇଲେ କୁନ୍ଦୁରି ଖାଇଲେ। ଆମର ଯୋଉ ଗୋରୁ ଖାଆନ୍ତି ଯୋଉ ଗୁରିଆ ଫଳ ଗୋରୁଖିଆ ଫଳ କୁହନ୍ତି। କୁନ୍ଦୁରି ବି ଆମର ସେଇ ଟାଇପ୍ର ଟିକେ ଉଁ ଯେଉଁ କୁନ୍ଦୁରିଟା ଆଉ କରମଙ୍ଗା ହେଲାଣି ନା ନାଇଁ ଆପଣଙ୍କର।
ଆଜ୍ଞା କରମଙ୍ଗା ହେଇଛି ଛୋଟ ଛୋଟ ସବୁ କଷି ହେଇଛି।
କରମଙ୍ଗାରେ ଆଚାର କରମଙ୍ଗାର ଖଟା ମାନେ ଏଇ ବର୍ଷା ର ଆଗମନରେ ମାନେ କରମଙ୍ଗା ଗୁଡା ଅ ମାନେ ବହୁତ୍ ମାନେ ବଡ ମାନେ ଆକାରର ହୁଏ।
ହୁଁ କଷି କରମଙ୍ଗା ହେଇଛି ବଢିଯିବ ଆଉ କିଛି ଦିନରେ।
ଆଉ କିଛି ଦିନେ
ହଁ କରମଙ୍ଗା ଯୋଉ ଲଙ୍କା ଲୁଣ ଦେଇକି ତାକୁ ଖାଆନ୍ତି ତାର ସ୍ଵାଦ ଅତି ନିଆରା।
ଅତି ନିିଆରା ତ ପିଲାବେଳେ ସ୍କୁଲ ଗଲେ ଆଗେ ଦିଟା କରମଙ୍ଗା ଛିଣ୍ଡେଇକି କିରି ନେଇକି ଆଉ।
ଆଜ୍ଞା କୋଳି, କରମଙ୍ଗା, କୋଳି, ବର କୋଳି ଆଉ ବରକୋଳି ଆଚାର ଆପଣ କେବେ ଖାଇଛନ୍ତି?
ହଁ ହଁ ବରକୋଳି ଆଚାର ଆଉ କଣ କହିବି ତାର ସ୍ଵାଦ ତ ମାନେ ହ ବହୁତ ଅଲ୍ ମାନେ ନିଆରା। ତାର ସ୍ଵାଦ ମାନେ ଖାଲି ପଖାଳରେ ବି ମୋ ଓଡିଆ ଭାଇ ଅ ଭଉଣୀ ମାନେ ସବୁ ତା ଖାଏ
ସେଟା ପ୍ରସ୍ତୁତି ପ୍ରଣାଳୀ ଆପଣ ଜାଣିଛନ୍ତି?
ହଁ ହଁ ଜାଣିଛି। ପ୍ରସ୍ତୁତ ପ୍ରଣାଳୀ ଆମର ଯେମ୍ ତି ବର କୋଳିକି ଆମେ ପ୍ରଥମ ଆଣିବା। ଆଣିକି ତାକୁ କଣ କରିବା? ହଁ ହ ଖରା ଦେଇକି ଶୁଖେଇବା। ହେଲା ତ ଶୁଖିଗଲା ପରେ ସେଟାକୁ ଆମେ ଜ‌ଉ ଗୁଡ଼ ଆଉ ପାଗ କରିକି ସେଟାକୁ ଆମେ ପକେଇବା ଯେମ୍ ତି କିି ଆମେ ସୋରିଷ୍ ତେଲ ତା ଧେରେ ଦେଇପାରିବା କି ଆମର ମେଥି ଗୁଣ୍ଡ ହଉ। କି ନଲେ ଜିରା ଲଙ୍କାଗୁଣ୍ଡ ଦେଇକି ଆମେ ତା କୁ ଗୋଟେ ଡବାରେ ପ୍ରସ୍ତୁତ କରିକି ରଖିପାରିବା ସୋରିଷ ତେଲ ଦେଇକି ମାନେ ସେଇଟା ବହୁତ୍ ଦିନ୍ ପାଇଁ ରହିପାରିବ। ଏଇ ଆଉ ଆପଣଙ୍କ ଆଡେ କଣ କେମିତି ପ୍ରସ୍ତୁତ କରନ୍ତି ଏଇ କୋଳି ଆଚାର ଟା?
କୋଳିକୁୁ ମାନେ ପ୍ରଥମତ ପାଚି ଗଲା ପରେ ଗଛରେ ସବୁ ଝଡା ଯାଇକି ତାକୁ ଶୁଖାଯାଏ।
ଆଜ୍ଞା।
ତାକୁ ଶୁଖାଗଲା ପରେ ସି ଯେମ୍ତି ପୁରା ଶୁଖିଯିବ। ପୁରା ନାଲି ତାର ଚୋପା ନାଲି ହେଇଯିବ। ତାପରେ ତାକୁ ଆଣି ତାକୁ ମାନେ ପାଣିରେ ମାନେ ସିଝା ଯିବ ହେଲା। ସିଝା ହଁ ସିଝା ଯାଏ ସେଟାକୁ ସେଟାକୁ୍ ସିଝା ଗଲା ପରେ ତାର ଗୋଟେ ଗୁଡର ପାଗ ପ୍ରସ୍ତୁତ ହେଇ ସେଥିରେ ସେଇ ଯୋଉ ସିଝା ଉଁ କୋଳିକି ଦିଆଯାଏ। ତାକୁ ଆଉଥରେ ଭଲ୍ସେ ପୁରା ପାଗ କରାଯାଏ ପାଗ କରି ତାରେ ଜିରା ଲଙ୍କା ଙ୍ଗୁ ଣ୍ଡ ମେଥି ଗୁଣ୍ଡ ଧଣିଆ ଗୁଣ୍ଡ ଏମତି ସବୁ ଗୁଣ୍ଡ ଦିଆଯିବ। ଆଉ ତେଲ ଦେଇକି ତାକୁ ବହୁତ୍ ଦିନ ପର୍ଯ୍ୟନ୍ତ ରଖିବା ପାଇଁ ତା ଦେହ ତେଲ ଦିଆଯିବ। ଏମିତି ପ୍ରସ୍ତୁତ ହୁଏ ଆଉ।
ସେଟା ଆମର କାଚ ବଇଁଆରେ ରଖିଲେ ସେ ବହୁତ୍ ଦିନ୍ ପର୍ଯ୍ୟନ୍ତ ରହିଯାଏ।
ଆଜ୍ଞା କାଚ ପାତ୍ରରେ ରଖିଲେ।
ଚ ପାତ୍ରରେ ଆଉ ଆପଣଙ୍କ ଆଡେ ସଜନା ଛୁଇଁ ତ ସରିଯିବନି।
ହଁ ନାଇଁ ନାଇଁ ଅଛି ଅଛି ଗଛରେ ଅଛି ସଜନା ଛୁଇଁ ଆଜ୍ଞା। ଗଛ ଯେହେତୁ ସଜନା ପ୍ରବଳ ପ୍ରଚୁର ପରିମାଣରେ ସଜନା ହେଇଯାଇଛି। ଗ ଗଛ ଡାଳ ଗୁଡାକ ସବୁ ଭାଙ୍ଗି ଯାଉଛି କିଛି ନେଇ ବଜାରରେ ବିକ୍ରି କରିବି। କରିଦଉଛନ୍ତି ଲୋକମାନେ ଆଉ ନିଜର ଗୁ ଗୁଜରାଣ ମେଣ୍ଟାଇବା ପାଇଁ କିଛି ବଜାରରେ ନେଇ ବିକ୍ରି କରିଦଉଛନ୍ତି ଆଉ। ବଜାରରେ ଛୁଇଁ ବି ବିକ୍ରି କରି ମାନେ ତାର ବଦଳରେ ସେଇମାନେ ପରିବା ଆଣି ତାର ଗୁଜୁରାଣ ମେଣ୍ଟାଉଛନ୍ତି ଆଉ
ମେଣ୍ଟଉଛନ୍ତି ଯେମିତି କି ଆମର ଏବେ ତ ଆମେ ବହୁତ କିଛି ସବୁ ମାନେ ପନିପରିବା ବହୁତ ଆମ ଇଏରେ ତ, ଲୋକମାନେ ଖାଉଛନ୍ତି ଯେମତି ଆଗ ଯୁଗରେ ଆମେ ଆମର ଜେଜେ ଜେଜେମା ମାନେ କିଛି ମାନେ ଘରେ ତାଙ୍କର ଚାଉଳ ବି ନଥିଲା। ମେ ଚାଉଳ ଖାଇବାକୁ ଡେଲି ଭା ତ ବି ମାନେ ମିଳୁନଥିଲା ଅଳ୍ପ ମୁଠେ ମୁଠେ ମାନେ ସମସ୍ତେ ବାଣ୍ଟି କରିକି ଖାଉଥିଲେ। ଯେତିକି ନେଖା କାହାକୁ ନହେଲେ ବି ସେମାନେ ପେଜ ଖାଇକି ଦିନ କାଟୁଥିଲେ।
ଆଜ୍ଞା।
ଆମର ଯେମିତି ମାଣ୍ଡିଆ ଯାଉ ତ ମାନେ ସେ ମାନେ ଖାଇକି ଦିନ କାଟୁଥିଲେ ମାଣ୍ଡିଆକୁ ଯାଉ କରି କି ମାନେ କାଞ୍ଜି ଆଉ ଏମିତି ସବୁ ମାନେ ଯୋଉ ଇଏ ଆମର ବ ଅଟା ଡାଲି ଭଳିଆ କରନ୍ତି ଯୋଉ କୋଳଥରେ ତା ଦେହରେ ଭାତ ପକେଇକି ବି ଖାଆନ୍ତି। ସେତେବେଳେ ବହୁତ ମାନେ ଦୁଃଖ କଷ୍ଟରେ ମାନେ ସେମାନେ ବି। ହୁଁ ସମୟ ବିତାଉଥିଲେ।
ଆଜ୍ଞା କୁହନ୍ତ ଏବେ ତ। ଏବେ ତ ଏବେ ଆଉ ଛାଡ ଏବେ ତ ମାନେ କହୁଛନ୍ତି କି ମାନେ ରାସାୟନିକ। ପଦାର୍ଥ ବ୍ୟବହାର କରୁଛନ୍ତି ପରିବା ଚାଷରେ। ଆଉ ଯୋଉ ଯେତିକ ସବୁ ଚାଷ ସବୁ କରୁଛନ୍ତି ତା ଧିଏରେ ରାସାୟନିକ ପଦାର୍ଥ। ବ୍ୟବହାର କରୁଛନ୍ତି ସେଇ ସବୁ ରାସାୟନିକ ପଦାର୍ଥ ଦ୍ଵାରା ଦେହ କ୍ଷତି ହଉଛି ସମସ୍ତଙ୍କର। ରୋଗ ମାନେ ରୋଗ ହଉଛି।
ରୋଗ କ୍ରନ୍ତ ଲୋକ ହଉଛନ୍ତି ଆଉ ଆମର। ସେ ଜେଜେ ମା ଜେଜେ ଆଉ ଜେଜେ ମା ମାନେ ମା ଅମଳ ରେ।
ବୟସ ପ୍ରାୟ ସେମାନେ ବଞ୍ଚନ୍ତି ମାନେ ଶହେ ବର୍ଷ ଉପରକୁ ସେମାନେ ବ
ସେମାନେ ବଞ୍ଚନ୍ତି ଆଉ ଆମ ଏବେକା। ହଁ ଏବେ ମାନେ ଚାଳିଶ ବର୍ଷ ପଚାଶ ବର୍ଷ ହେଲେ ବହୁତ ହେଇଗଲା।
ଆଜ୍ଞା।
ଆଉ ସେମାନେ ତ ମାନେ ସେଇ କାଞ୍ଜି ପେଜ ତୋରାଣୀ ମାନେ। ଖାଇକି ଦିନ କାଟିକି ବି ମାନେ ବହୁତ ଶୁସ୍ ଶ୍ଵାସ୍ଥ୍ୟ ମାନେ ସ୍ ସ୍ଵାସ୍ଥ୍ୟ ଅବସ୍ଥା ତାଙ୍କର ଭଲ ଥିଲା ବହୁତ ବର୍ଷ ବି ବଞ୍ଚୁଥିଲେ ଭାବନ୍ତୁ ସେ। ଖାଦ୍ୟ ଠାରୁ ଏ ଖାଦ୍ୟ କଣ ଭଲ ଲୋକ ମା ଭାତ ଖାଇକି ବି ମାନେ ଏତେ ଦିନ ବି ବଞ୍ଚି ପାରୁନାହାନ୍ତି।
ଆଜ୍ଞା।
ଆଉ। ଆଉ କୁହନ୍ତୁ କଣ?
ଏଇଠି ଗୋଟେ ଘର ପାଖରେ ଗୋଟେ ବଡ ଜନ୍ଦା ଖାଇ ଗଛ ଜାଣିଛନ୍ତି ଆପଣ।
ହଁ ହଁ ଜନ୍ଦା
ହଁ ଜନ୍ତା ଖାଇ ଗଛ ଟେ ଅ ଅଛି ଯେହେତୁ ଆଷାଢ ମାସ ଆସିଲାଣି ସେଥିରେ ପୁରା ସଁ ବାଳୁଆ ପ୍ରଚୁର ପରିମାଣରେ ହୋଇଛନ୍ତି।
ହଁ ସ ଏଇ ବର୍ଷ ର ଇଏରେ ତ ସଅଁ ବାଳୁଆ ହେଇଯାଆନ୍ତି।
ହୁଁ ସଅଁ ବଳୁଆ ଗୁଡ଼ା ଆଜ୍ଞା ସଜନା ଗଛ ଗଛରେ ହୁଅନ୍ତି ଯେ କିନ୍ତୁ ସେଇଟା ଜନ୍ଦା ଖାଇ ଗଛରେ ମାନେ ପ୍ରବଳ ହେଇଛନ୍ତି ଏବେ।
ହେଇଛନ୍ତି ଆଜ୍ଞା। ସେଇଟାକୁ ଆମର କେମିତି କିରୋସିନ ପକେଇଲେ ତ ସେ କୁହନ୍ତି କି ମରିଯାଏ ବୋଲି।
ଆଜ୍ଞା ନିଶ୍ଚୟ ନିଶ୍ଚୟ ଦେଖିବା ସେଥେରେ କିରୋସିିନ ପକେଇଦବା।
ହଉ ଆଜ୍ଞା ମୁଁ ଏବେ ଯାଉଛି ମୋ ମ ଆଉ ଟିକେ କାମ ଅଛି ଆପଣଙ୍କର ବହୁ ମୂଲ୍ୟ ସମୟ ଦେଇଥିବାରୁ ଧନ୍ୟବାଦ।
ଆଜ୍ଞା।